ହୋଉ।
ହାଲୋ।
ହଁ।
କଣ ସନ୍ଧ୍ୟା ଦେଇ ସାଇଲୁଣୁ?
ହଁ ସନ୍ଧ୍ୟା ଦେଇ ସାଇଲିଣି ପାଞ୍ଚ ମିନିଟ ହେଲା।
ହଁ।
ଆଉ ମୁଁ ସେଇଆ କହୁଥୁନି ମୁଁ କହିନି ଲିଟିଲି ସାଙ୍ଗରେ କଥା ହୋଉଥୁବ ଆଉ ଟିକେ ଯାଉ ଲଗେଇମି।
ହଁ। ହଁ ଲିଟିଲି ସାଙ୍ଗରେ ପା କଥା ହେଲି କୁନିିକି କତିକି ଫୋନ କନି ଲିଟିଲି ଶୋଇଥିଲା। ଆଉ କହିଲା କଣ ଶୋଇଚି ଫ୍ ଫୋନ ଚାର୍ଜରେ ବସେଇଦେଇକି ଅନଲାଇନରେ ନାହିଁ। ଆଉ ତା ତାପରେ ତାକୁ ଯାଇକି ଦେଲା। ସିଏ ତାପରେ ଆସିଲା ଯେମିତି କଥା ହେଲି
କୁନି ଦେଇ ସାଙ୍ଗରେ କଥା ହୋଉଥୁଲୁ ନା ଲିଟିଲି ସାଙ୍ଗରେ?
କୁନି ସାଙ୍ଗରେ ପା କୁନି ଗଲା ସନ୍ଧ୍ୟା ଦବାକୁ କହିଲା ମୋର ଏଇନା ଅଧଘଣ୍ଟେ ସନ୍ଧ୍ୟା ଦେବି ସେଇଆକୁ ଆଉ ଲିଟିଲିକି କହିଲି କଥା ହବା କଲ କରୁଚି କହିଲା ହଁ କର।
ହଁ। ଆଉ ତୋର ଶୁନରାରେ ରହିଲା ନା କଥା ହେଇ ସାଇଲୁଣି ତା ସାଙ୍ଗରେ?
ମତେ ବଳିଆ ଫୋନରୁ ଫୋନ କରିଥିଲା ଆଉ ମୁଁ ତ ଜାଣିନେଇ ମୋର ଫୋନଟା ପଦାରେ ଥିଲା ଏଇ ଯୋଉ କାମ କରୁଥିଲି ଆସିଲା ପରେ ମୁଁ ମିସେଜ କଲି। କଳି ଫୋନକୁ ଦିଇଥର ଫୋନ କଲି ସେ କାଇଁ ଉଠୋଉନେଇ।
ଆଉ ତାର କଣ କାମ କରୁଥିବ ଆଉ।
ହଁ ଆଉ ତାପରେ ଏଇଆ ଆଉ।
ଆଉ କଣ ରୋଷେଇ ରାତିରେ କରିବୁ ରୁଟି ଆଉ
ଏ ଭାତ ଅଛି ଭାତକୁ ଗରମ କରିଦେମି ଆଉ ଏଇ ଯୋଉ ତରକାରୀ କରିମି ଛୁଇଁ ତରକାରୀ। ଆଉ ଅଣ୍ଡା ପ୍ଲେଟକୁ ଯାଉଚି ଆଣିବ। ଭୂଜିଆ କରିଦେମି ଆଉ ରୁଟି କରମି ଆଉ।
ଆଉ ହୋଉଚି ଆଉ ଆଇଁଷ କରିନୋଉ କି ଆଜି ଦିନରେ?
ପା ଆଇଁଷ ଆଣିଛୁ ପହରଦିନ ପା ବିରିୟାନୀ ହେଇଥିଲା ଆଉ ଆଜି ପୁଣି ଆଇଁଷ କୋଉଆଡୁ କେତେ ଖାଇବୁ ଖା
ଏ ମାଛବାଲା ପା ଗାଁକୁ ଆଇଥିଲା ତୁ ମାଛ ଖୋଜୁ ଆଉ ଗାଁକୁ ଆଇଥିଲା ରଖିଲୁନି।
ମାଛ ଖୋଜେ ଦିଇଶ ଟଙ୍କାରେ ମାଛ ଖୁରୁ ପଇସା ସେଦିନ ବିରିୟାନୀ ହେଇଚି। କାଲିକି ମୁଁ ଆଜି ଭୋରୁ କୋଉ ମାଛ ମୁଁ ଟିକେ ଚିଙ୍ଗୁଡି ଖୋଜୁଥିଲି। ଚିଙ୍ଗୁଡି ମାଛ ହେଇଥିଲେ ତ ମୁଁ ଖାଇଥାନ୍ତି ଏଡା ଗାଁକୁ କଣ ଯୋଉ ମାଛ ଯୋଉ ଅଛି ସାଧା
ରକ୍ତ ବାହାରେ ବାହାରିବ। ଅଣ୍ଡା ତରକାରୀ ନା ଭୁଜିଆ?
ନା ନା ଛୁଇଁ ତରକାରୀ କରିମି ଆଉ ଅଣ୍ଡା ତରକାରୀ କାଇଁ କରିମି ଅଣ୍ଡା ଭୁଜିଆ କରିଦେମି। ଆହୋ ହୋ ହୋ ସେରା ଖାନ୍ତିି।
ହଁ। ହଁ ଖ
ତୋର ତ ଅଛି ତରକାରୀ ଡାଲମା ଆଉ ଖାଇବେ ଆଉ କିଛି ବନେଇବୁନୁ ନା? ଯା
ନାଲୋ ସିଏ ସ୍-ନା ଝିଅ ଆସି- ନି ସେଇ ସିଜା ପିଠା କରିଥିନି କାଲି ସେ ମଉଜା ଖଣ୍ଡେ ଖାଇଥିନି ସେମତି ଥୁଆ ହେଇଚି। ସେଇ ସିଜା ପିଠାଟାକୁ ଭାର କରିଦେନି ଗରମ କରିଦେବି ମଟର ବି ଭେଦେଇିନି ରଖିଦେଇଥିନି କରିନଥିନି ତାକୁ ବାହାର କର୍ ଦେନ ଘୁଗୁନି କରିବୁ କି ସିଜା ପିଠା ଗରମ କରି ଖାଇମି ଆଉ ତରକାରୀ ଟିକେ ଅଛି ଆଉ।
ହ
ନା ଖେଳୁଚି।
ହଁ।
ହଁ।
ବଡ ବଡ ନାତୁଣି କଁ କରୁ
ଏଇ ତାରି ପାଖରେ।
ହଁ। କିନ୍ତ ଏତିକ ଆ ବହୁତ ଗରମ ହଉଛି ତ ବାଥରୁମ ଏଇ ମାସରେ ତ ଏଥି ଆଡେ ପବନ ଦବାର ନାହିଁ। ୟାଡେ ମେଘ ତ କୁଆଡେ ଯାଇଛି।
ହ୍ୟାଲୋ।
ହଁ।
କଦୁର ଆସିକି ଖାଇକି ଯାଇ ନଥିଲେ କି ଭାତ।
ସିଏ ବା ଆଇଲେ ଯାଇକି ସାଢେ ଦିଟାରେ ଖାଇବାକୁ।
ହୁଁ।
ରେ ଆଇଲେ ଖାଇକି ତାଙ୍କର ଶୋଇଥିଲେ। ଉଠିକି ପାଞ୍ଚଟାରେ ଫେରେ ଗଲେ ମୁଁ ଉଠେଇନି। ମନ ଉଠୁନା ଯିବନି କି? ତାପରେ ଉଠିକି ସାଙ୍ଗେ ସାଙ୍ଗେ ଗଲେ। ହୁଁ।
ଆଇଲା ତାଣ ଯ
କୋଉ ଦିନୁ ସେ ଦିଦି ଡାକିଲାଣି ବାବୁଲା ଡାକୁନି।
ତାକୁ ବା ହଉଛି- ଏ ଏଇଠି ଆସିଲା ବେଳେ ସେ ଖାଲି ସେଇ ଡାକିଲା ଦିନୁଠୁ ମୁଁ ଖାଲି ଚିଡି ମିଡି ହେଲି। କ ନାଁ ଗୋଟେ ଧରିକି ଡାକୁଚୁ ସବୁବେଳେ ଅଭ୍ୟାସ କରିବୁ। ସେଟ ଦିନେ କହିଛନ୍ତି ତାପ ଝିଅ ବି କହିଲା କହିଲା ତତେ କେତେ ଥର କୁହା ହେଲାଣି ଡାକିବୁ ବୋଲି ଦିଦି ବଡ ଛୁଆ ହେଲୁଣୁ। ବାହାରକୁ ଗଲେ ଡାକିବୁ। ଦିଦି ନା ଏ ନା ଧରିକି ଡାକିବୁ। ଘରେ ସିନା ଗୋଟେ ଛୁଆ ଡାକୁଛନ୍ତି ଗୋଟେ ଅଲଗା। ଆ ସେ ଡାକୁଥିବ। ପାଖରେ ପାସୁଥ ପୁଣିଥବ ଦିଦି ଦିଦି। ଦିଦି ମୁଁ କହିଲି ଭଲ ଯୋଉଟା ଭଲ କଥା ଯୋଉଟା ହେଲେ ଭଲ ନା ଆଉ। ସେଇ ଯୋଉ ଇଏଟା ଭଲ ଲାଗୁଛି ନାଁଟା ଡାକିଲା ଆଳୁକୁ। ମୁଁ ସେଇଟା ଟିକେ ଛାଡି ଦେ ଏଥର। ବଡ ପିଲା ହେଲୁଣୁ। ବହୁତ ପାଠ ପାଠ ପଢିଲୁ ଆଉ। ଛୁଆ ବେଳର ଢାଞ୍ଚା
ଗେନ୍ଦା କି ସୁନ୍ଦର ନାଟି ଡାକୁଥିଲା ତାର ସେଟା ଭଲ ହେଇଥାନ୍ତା ନା ତାକୁ।
ଏଟ ଭଲ ହେଇଥିରେ ସେ ନା ଟାକୁ ବା ଆମେ ଆମେ ଡାକି ପାରୁନୁ।
ତୁ ନ ଡାକିଲେ ତୁ ତୋର ଯାହା ଡାକିବା କଥା ଡାକୁନୁ। ଓ ଆ।
ହଁ। ତମେ ଡାକୁନ। ସିଏ କାଇଁ ଡାକିବ। ସେଟା ଡାକୁନି ସେଇଟା ହଁ। ସିଏଁ ତାର ଡାକୁନେଇ ସେ ଯୋଉ ନା ଧରିକି ଦିଦି ସେ ନା ଦିଦିଟା
ହୁଁ। ଆଉ। କୋଉଠିଲ ଆଉ ପାଟି ସୁବୁଛି ଏତେ?
ତାର ପାଟି ଶୁଭୁଚି।
ଏଇ ସେଇ କହୁଛି ଦିଦି ନେ ତୋ ଡ୍ରେସେ ପିନ୍ଧିବୁ।
ହଁ।
ହୁଁ।
ମନ୍ ଡେ ତାକୁ ତୁ ଫ୍ରିଜ୍ ପୁଅ।
ଆଁ।
ଗରି ଝିଅ ସବୁ କଥା ଜାଣିଛି। ସବୁ କଥା କରିବ କିନ୍ତୁ ତୁ ତାକୁ ଟିକେ ଟେନିଙ୍ଗ ଦଉନୁ ତୁ ତାକୁ ଖ ନେଇଯାଇଛୁ ପୁରା ବିଗିଡେଇ ଦେଇଛୁ।
ନାଗେନା ତା ସାଙ୍ଗେରେ ମା ହଁ।
ଆଉ ପେଟେଇଲାଣି ନା ନା ପେଟେଇ ନେଇ ପୁଅ
ଇଲୋ ଆଜି ପୁରା ପେଟେଇ ପଡିକି ଆମକୁ ସେଣ୍ଡା ଟେକିକି ଅନେଚି ଖୋଜୁଚି କୁଆଡେ ଗଲେ। ଆଜି ପୁରା ପେଟେଇ ପଡିଚି ନିଜେ ନିଜେ ପୁରା। ଦିଥରିକି ଏଇଭୁଳି ଏ ଫରେ କରାଇଲାଣି ପେଟେଇବ ବୋଲି।
ହଁ।
ଆଜି ଠାରୁ ମାନେ ଶୁ ଶୁଭ ମୁହରତ ହେଇଯାଇଚି ତାର।
ତା ଆଜିଠାରୁ ତା ବେଡ ତାହେଲେ ମୁଢା ହେଇକି ପଡିବ ଅଲ ତାଜାରେ ଆଉ।
ତାକୁ ବା ମୁଁ ଆଜି ଜଗେଇଚି ମୁଁ କହିଲି ତୁ ଜଗମା ସିଏ ଖାଲି ତଳକୁ ତଳ ପଳଉଚି ତକିଆ ସୁଧା ପେଲି ଦଉଚି। ତୁ ଆଜି ଜଗ ସେ ଆଜି ଜଗିଥିଲା ତାକୁ ଏ ନ ନମ୍ବା ତକିଆ ଖଟ ଉପରେ ତାକୁ ଶୋଇଲା ବେଳକୁ ଜଗେଇ ଦଉଛି ଆଉ ନହେଲେ ସିଏ ତଳେ ସେ ଶୋଇଲା ବେଳକୁ ପଳଉଛି ତଳୁକୁ ତଳୁକୁ ତ
ଏ ଯା ଦଳି ପକେଇନୁ ତାକୁ
ହଁ ଦୋଳରେ ଶୋଉଛି ଦୋଲିରେ ଶୋଉନେବା କରା ନିଦ ମାଇଲେ ଯେତେବେଳେ ଦୋଳରେ ଶଉଛି ଝୁଲିଲା ବେଳକୁ ଆଉ ନହେଲେ ସେ ପାଖରେ ଶୋଉନି। ସେଇ ଅଭ୍ୟାସ ଟା ଫେରେ କରିବାକୁ ପଡିବ ପାଖରେ ଶୋଇବା ଅଭ୍ୟାସ ଟା ଆଉ।
ହଁ।
ଦିନରେ ଶୋଉନେଇ ପାଖରେ ଦୋଳିରେ ଶୋଇବ ଆଉ ରାତିରେ ତାର ଶୋଇବ ପାଖରେ।
ହଁ ତାର କଲେଚେପା ହେଇଯାଇଛି କିଏ ଗୋଟେ କହୁଉଥିଲା ଟୁଇଁକିଲି।
ହଁ ତା ମୁଣ୍ଡ ଗୋଟେ ସାଇଡି ଚେପା ନୁହଁ କି ତାର ଯେମିତୀ ଚେପା ହେଇଥିଲା ଡାହଣକର।
କହିଲା ଗୋଟୁନ ତାକୁ ବସିକି ଗାଳିମା ତାକୁ କରିଦେଇଛି ଚେପା ଛୁଆକୁ। ଉଁ ଗୋଟିଏ କରିବାଆ।
ପୁନିରା ପୁର ଗୋଟେ ସାଇଡ୍ ଚେପ ହେଥିଲା ଫେରେ ହେଇଗଲା ନାାଇଁ ଆର ସେମିତି ହେଇ ଟିକେ ଟିକେ ମୁଣ୍ଡ ଗଡେଇଲାଣି ଟିକେ ଟିକେ ସିଧା ହେଲଣିି। ଏପଟେ ସେପଟ କଲାଣି।
ହୁଁ। ରାଜ ବି ଆମର ଚାଲିଲିଛି ଏଇନା।
ଆଁ।
ମାନେ ଆମର ଏନା ସଂଯଦିଆଚାଲିଛି ମୋ ପୁଅ ଦଉଛି।
କଣ ଆସିକି ସଞ୍ଜ ରାତି ହେଇଗଲାଣି ସଞ୍ଜ ଦଉଛି।
ଆଛା ସେ ଆସିବ ସଞ୍ଜ ଦେବ ଖେଳକୁୁଦ ଯେତେ ତେ ସରିିଗଲାପା।
ଆ ତୁ କଣ ଡାକୁନଉ ନା କଣ ସଞ୍ଜ ବେଳ ପଳେଇଚଛି ଗୁରୁବାରେ। ଆ ବୁଧବାର ହ ବୁଧବାର ଆଉ ଗୁରୁବାର ସେଇ। ସଞଜ ଦଉଥିବ ନା ନାହିଁ ଡେରିରେ।
ସବୁଦିନେ ଡାକିକିଆଣୁ ତାକୁ ଚିଡିମିଡି ହେଉଚି। ଆଉ ଛୁଟି ସବୁ ବୁଡା ହୋଇଗ ଲାଣି। ଦୌଡା ଦୌଡି ଖେଳୁଛନ୍ତି ଆଉ ସିଏ ଆଗୁଆ ଆସିବ ନା।
ଟିଉସନ ବ୍ୟାଗ ଟା କୋଉ ଠୀ? ବାହାର କରି ବକ୍ସ ଭିତରେ ପୁରେଇଦେଇଥି ଦି ସଫା କରି କି। ହୁଁ କାଲି ସ୍କୁଲ ଖୋଲୁଛି ନା ତ ପୁଅର?
ତମେ କୋଡିଏ ତାରିଖ ଖୋଲିବ?
ଶୁଣୁଉ ସୁଣୁୁଉ ଶୁଣୁ କଥା ମୁ କହିପାରିବି ନାଇ ଯୋଉଗୁଡା ତ ସୋସିଆଲ ମିଡିଆ ରେ ଛାଡୁଛନ୍ତି ଫୋନରେଉ। ଆଉ ସୁନଦାତା ପା କଣ କହୁଥିଲା। ମେସେଜ ଛାଡ଼ିଲେଣି କାଲି ସ୍କୁଲ ଖୋଲା ହବ।
ହଁ କାଲି ସ୍କୁଲ ଏଇଖୁଣି ପା ହେଇ କଣ ମେସେଜ ସ୍କୁଲରୁ ଆଇଲାଣି ତୋର କଥା ହେଇଶାଇଲେ ଯାଇକି
ମୁଁ। ଭି ଲଗେଇଦେଲେ ଜଣା ପଡିବନି କି କିନ୍ତୁ ଏଇ ଫନର ଛାଡିଦଲେ ଯେ
ପିଲାପାଳ ଜେଜୋଜେଜ ଏରିଆରେ ଗରମ ଦେଖିକି ଖରା ଗପ ତାଙ୍କର ବି ସେ ଭଲ ଲାଗେ।
ହଁ।
କ ଲାଗି ବିଲ ଘର ସ୍କୁଲ ପଳେଇଲି ମୋ ପୁଅ ସ୍କୁଲ ଗଲେ ମତେ ବାହାରିବାର
ଓ ଭଲ ଲାଗିବ ନାଇଁ ନା ଆଉ ବଢିଆ ନାଗିବ ସ୍କୁଲ ମୁଣ୍ଡ ଖରାପ କଲେଣି ଦି ମାସ ଯାଇ ନା
ଆଉ ତାଙ୍କର ସେ କ କେତେ ବାଧିବ। ଆସିବ ଯେ ଧାନ ହେଇକି ହଲି ହଲି ସେଟା ଖାଉଛନ୍ତି ବସିକି ସେ ପଖାଳ ଦିଟା ମୋ ପୁଅ ତାର ତିନି ମାସ ହେଲା ପଖାଳ ଖାଉଛି ଦି ଥର ଜାଣିଛୁ ସକାଳେ ଖାଇଥିବ ଡେଇଁ ଡେଇଁକା
ଗରମ ତିନି ମାସ ହେଲା ପରେ ସେ ଖାଉନି ସେ ପଖାଳ ଖାଇଥିବ ଦଶଟା ବେଳକୁ ସାଢେ ନଅଟା ବେଳକୁ ଟିଉସନ ରୁ ଆସିକି ତାପରେ ମ ବାପା ଗବି ବାପା ଆଇଲେ ଗାଧେଇବି ତା ବାପା ଆସିଲେ ଯିବ ଗାଧେଇକି ସାଢ଼େ ବାର ଟା ବାରଟା ହଉ ଗୋଟେ ହଉ ତାପରେ ଆଉ ଦି ଗୁଣ୍ଡା ଖ ଖାଇ ଦବ ଉଠିଲା ପରେ ପଇସା ଧରିବ ରେ ଧରଇଦେବେ ତାର ଯିବ ଦୋକାନରୁୁ ହେଇ ଥଣ୍ଡା ପିଇ କୁରକୁରି ଖାଉଛି ଆଉ ଏଇନା ଖିଆ ପିଆ ନା ପୁଣି ଲା ଭଳିଆ ହବ ଯିବ କହିବ ଯାଉଛି ବାପା ପାଖରୁ ବିସ୍କୁଟ ପାଇଁ ପୁଣି ପଳେଇବ ବିସ୍କୁଟ ପାଞ୍ଚ ଟଙ୍କିଆ ଯୋଉ ଆର ବିସ୍କୁଟ ନହେଲେ ଦଶ ଟଙ୍କିଆ ପାଣିରେ ଭେଦେଇ ଖାଇଦେଇକି ପଢିବ ଆଉ ସେ ସାଢେ ଆଠଟା ହଉ ଆଠଟା ପରେ ହଉ ଯେତେବେଳେ ଗଲେ ତା ମନ ମୁ ତ ଖୋଜୁଛି ଖାଉଛି ନହେଲେ ଖାଇବ ଯୋଉଁ ଯାହା ଖାଇବା କଥା ଆଉ ତାର ଦିନରେ ସେ ପଖାଳ ଦି ମାସ ହେଲା ପଖାଳ ଚାଲି ତିନି ମାସେ
ପଖାଳ ପ୍ରିୟ ହେଇଗଲା ଆଉ ଆଇଁଷ ହେଲେ ସିନା ପଖାଳ ଖାଉଛି ମୁଁ।
ନ ନା ଆଇଁଷ ହେଲେ ତ ଗରମ ରାନ୍ଧେ ନା ପଖାଳୁ କାକି ସକାଳୁ ଖାଇଥିବ ଭାଜି ଦେଇ ମାଛରେ ତାର ପଖାଳରେ ଖାଇବ ମାଛ ଭଜା ଆଉ ପୁଣି ହୁଁ ଆଉ ଗୁଣ୍ଡେ ଖାଇଦ ଖାଇବ ପୁଣି ସେ ରାତି ସେ ରାତି ଶୋଇଲା ବେଳକୁ ଆଉ ଚାରିଟା ବେଳକୁ ଖାଇବାରେ ନାଇଁ ଚିକେନ ହେଇଥିଲେ ଚିଟା ବେଳେ ଖାଇବ ନାହିଁ। ଏ ବା
ହଁ ହଉ ହଉ ରଖ।
ହୁଁ।
ହଁ। ର ତିନିଟା ଭଲ ହେଇଗଲା ଆଜି ଆଉ। ଆଉ ସୁନଦା ବୋଉ ସେ ସାଙ୍ଗରେ କଥା ହେଲେ